ହାଲୋ।
ହାଲୋ।
ଆଜ୍ଞା ନମସ୍କାର। ଶୁଭ ସକାଳ କେମିତି ଅଛନ୍ତି? ହା ଭଲ ଅଛି। ଆପଣ କେମିତି ଅଛନ୍ତି? ଆଉ କଣ ଖାଇଲେ? କଣ ଖାଇଲେ? ଅହ କିଛି ଖାଦ୍ୟ ପ୍ରସ୍ତୁତ କରିନାହାନ୍ତି। ହାଲୋ। ଆଜ୍ଞା ଶୁଣ ଶୁଣିପାରୁଛନ୍ତି?
ହଁ ଶୁଣିପାରଚି ଶୁଣାହୋଉଚି ତ?
ଆଜ୍ଞା ଟିକେ ଟିକେ କଟି ଯାଉଥିଲା।
ଅହ ଏବେ ଠିକ ଅଛି।
ଆଉ ଆପଣଙ୍କୁ ଭୋକ ଲାଗୁନି କି ଆଜ୍ଞା।
ଉଁ ଭୋକ ତ ଲାଗୁଚି ଆଉ କିଛି ସମୟ ପରେ ଖାଇବା।
ହଁ ହଁ। ସକାଳେ ଜଳ ପା